ଆଜ୍ଞା ଦିଦି କୁହନ୍ତୁ।
ଆଜ୍ଞା
ଓ ହୋ ବର୍ଷା ହଉଚି ନା ଆପ ଆଡେ।
ନା ନେଇଁ ନାଇଁ ନାଇଁ ବର୍ଷା ହେଇନି।
ଓ ହୋ ଆମ ଆଡେ ଟିକେ ଟିକେ ଆରମ୍ଭ ହେଇଗଲା ବର୍ଷା କମିଥିଲା।
ଆମର ବି କମିଥିଲା କିନ୍ତୁ ମାନେ ଅଇକା ଉଠେଇକି ଅଛି ହେଇନି।
ହବ ଧୀରେ ଧୀରେ ଆଉ ବର୍ଷା ତ ପୁରା ଚାରିଆଡେ ହଉଚି ପୁରା ହୁଁ। ଓ ସାତ ତାରିଖ ଯାକେ ଅ ହ। ଅଁ ଆପଣଙ୍କ ସହିତ କ ଥା ହଉଚି ଆଡେ ରୁଟି କରିଦଉଚି ଆଉ କାମ ସରିଯିବ ମୋର ସନ୍ଧ୍ୟାବେଳୁକୁ ଆଉ।
ଭଲ ଯାଅ।
ହେ ହେ। ଆଉ କଣ କରିଆ ଆଜି ବା ରବବାରେ ଛୁଆଗୁରା ଟ୍ୟୁସନ ଯିବେନି ନା ଘରେ ରହିବେ। ହଇରାଣ କରିବେ ତାପରେ
ଥିଲେ ଏବେ ଏଇକା ଗଲେ ଯୋଉ ଦୋକାନୁକୁ କହିଲେ ଆମେ ଯାଉଚୁ ପେଟିସ୍ ଆଣି ଖାଇବୁ ମୁଁ କହିଲି ହଉ।
ତାପରେ ଦୋକାନ ବି ମୋର ଅଛି ନା ସନ୍ଧ୍ୟା ହେଲେ ଦୋକାନ ଖୋଲିବି। ଆଉ ଏମତି ଏମିତି ଆଉ।
କେତେବେଳେ ଗୋଟେ ଗଲେ କଣ ସବୁ କିଣିକି ଆଣିବା ଆଉ।
ହଁ ହଁ ଆସନ୍ତୁ ଆସନ୍ତୁ ଆମର ଛୋ ଟ ଦୋକାନ ଆପଣ ବଡ ବଡ ଦୋକାନୁକୁ ଯାଉଥିବେ।
ହେ ନାଇଁ ଆମେ ଛୋଟ ବଡ ସବୁଠିକି ଯାଉ ସେମିତି କିଛି ମାନେ ନାହିଁ ଯେ ଆମେ ବଡକୁ ଯିବୁ ଛୋଟକୁ ଯିବୁନୁ। ଯେତେବେଳେ ଯୋଉଠି ଯାହା ହାବୁଡରେ ପଡିଲା।
ବେଶୀ ବଡ ନୁହେଁ କି ଛୋଟ ନୁହେଁ ମାନେ ସବୁ ଭେରାଇଟି ଅଛି ଆଉ କିନ୍ତୁ ଫେରିବେନି ଆପଣ କୋ ଏଇ ଜିନିଷ ସେ ଗୋଟାକ ନାହିଁ ବୋଲି ଫେରିବେନି।
ଯା ହଉ ହୁଁ ହୁଁ।
ମାନେ ଏଇ ଜିନିଷଟା ନାହିଁ ଆପଣଙ୍କ କତିରେ ମୁଁ ଯାଉଛି ହେରି ବୋଧେ ମୋତେ ଲାଗିବନି ଆଉ ସବୁ ମିଳିଯିବ।
ଯାହା ଆ ସେଇ ଏଇ ତାକୁ ଆଉ ଛୋଟ ଆପଣ କହୁଛନ୍ତି।
କ୍ୱାଣ୍ଟିଟି ଅଳ୍ପ ଆଉ।
ହୁଁ ହୁଁ ହଁ ଯେ ମୁଁ ଆଉ କହିଲି ଆଉ ତାକୁ ଆଉ ଆପଣ ଛୋଟ କହୁଚନ୍ତି ଛୋଟ କହିଲେ କଣ ହବ।
ନାଇଁ ମୋ ପାଇଁ ସେ ବହୁତ ବଡ ଅଛି ଆଉ ଛୋଟ କଣ କହିବି।
ହୁଁ ହୁଁ।
ମୋ ହିସାବେରେ ବଡ ଅଛି ଆଉ କଣ କରି
ଇକ୍ ଅଛି କେତେବେଳେ ଗଲେ ଆପଣଙ୍କ ଦୋକାନୁ ଯିବା ଆଉ।
ହଁ ଆସନ୍ତୁ ଆସନ୍ତୁ କିଛି ନାଇଁ। ନା ଆଜି ରବବାରେ ତ ହୁଁ ଆସନ୍ତୁ। ହଁ ଏଇଟା ଗୋଟେ କଥା ସମ୍ପର୍କରେ ପୁଣି ତ ଆମର ଯିଏ ଆସୁଚନ୍ତି ବନ୍ଧୁବାନ୍ଧ ଆ
ନା ନା ସମ୍ପର୍କ ସମ୍ପର୍କରେ ସେମତି କିଛି ନଥାଏ। ହେଲା ଏମିତି କି ନାଇଁ ଏମିତି ସ ସମ୍ପର୍କ ଅଛି ତ ହଁ ପାଞ୍ଚ ଟଙ୍କା ଦଶ ଟଙ୍କା କାଟିକି ଦେଇହବ।
ନାଇଁ ଆଉ ଗୋଟା କଣ ହଉଛି କହିଲେ? ତାର ଘରକୁ ଯ ବହୁତ ଧର ନିଜର ଅ ହେଇଥାନ୍ତୁ ମାଂସସ ହେଇଥାନ୍ତୁ କି ମାନେ ଏମିତି ଯୋଉ ପୁରୁଣିଆ ଲୋକ କିଛି ଆଇଲେ ତାଙ୍କ ତାଙ୍କ ସିଏ ଭାବନ୍ତି କଣ ଆମ ଗୋଉଟା ଦୋକାନ ଦେଇଛି! ଚୁଡ଼ି ଫୁଡି ଟିକେ ଦନ୍ତାନି ଆମକୁ ତାଙ୍କ ମାଇଣ୍ଡରେ ଆସେ ମୁଁ ଜାଣିପାରେ। ମୁଁ ଟିକେ ବାଛିକି ଟିକେ ଦିଏ ଚୁଡି ଫୁଡି ଟିକେ ଦିଏ ବେଶୀ
ନାଇଁ ସେମିତି ସେମିତି କିଛି ଇଏ ନାଇଁ ମାନେ କୋଡିଏ ଟଙ୍କା ତିରିଶ ଟଙ୍କା ଏମିତି ଭିତରେ କିଛି
ଲୋକ ମାନେ ଗୋଟେ ଭଲ ଲାଗିବ ଯେ
ନାଇଁ ସେଇଟା ବି ଗୋଟେ ଖୁସି କ ତାଙ୍କୁ ବି ଦେଲେ ବି ତମର ବି ଉନ୍ନତି ହବ। ସେତିକିଚି ଇଏ ହଁ ସେମିତି ଛୋଟ କଥା କୋଡିଏ ତିରିଶ ସିଏ ଅଲଗା କଥା ତା ବ ଆମେ ମାନେ ଇଏ ଉପରେ ଅଛୁ ପାଞ୍ଚଶହ ହଜାର ସେମିତି କଣ ଇ କରିହବ।
ହଁ ଏମିତି କଥା ଆଉ।
ଆମେ ବିଜନେସ ଉପରେ ଅଛୁ ତ କୋଉଠି ପାଞ୍ଚ ହଜାର ଉପରେ ସେମିତି କଣ ହେଇଯିବ ତାପରେ ଆମେ ହଁ ବଡ ବଡ ବିଜନେସ କରୁଛୁ ସେ ପାଞ୍ଚ ହଜାର ଟା ଆମ ପାଇଁ ଛୋଟ ଦେ ଭାଇ ପାଞ୍ଚଶହ ଟଙ୍କା କାଟିଦିଅ।
ପାଞ୍ଚଶହ ଟଙ୍କା ଟା ଆମ ପାଇଁ ମାନେ ଇଏ
ନାଇଁ ମୁଁ କହୁଛି ସେମିତି ଆମେ ବଡ ବଡ ବିଜନେସ କରୁଛେ। ଲକ୍ଷ ଲକ୍ଷ ଟଙ୍କାରେ ଇଏ କରୁଛେ। ଦେ ଭାଇ ଆପଣ ପାଞ୍ଚହ ଟଙ୍କା କାଟି ଦିଅନ୍ତୁ କି ପାଞ୍ଚ ତମୋହା ନବା କେ ତ ପାଞ୍ଚ ଟଙ୍କା ନେଇଯ ଯ ଯେଟା
ହଁ ହଁ ହଁ। ଆମକୁ ଯେମିତି ପାଞ୍ଚ ଟଙ୍କା ଟା ଛାଡିଦେଲେ ଯେମିତି ତାଙ୍କୁ ପାଞ୍ଚଶହ ଛାଡିଦେଲେ ସେମିତି ଲାଗିବ। ଆ କଣ କରିବା ନା ସେଇପାଇଁ। ଟିକେ ବେଗା ବେଗି କରିଦିଏ ତାପରେ ତାଙ୍କର ବି ସିଟି ଡ୍ୟୁଟି ନା ଘରେ ରହିବେନି ଦଶଟାରେ ଆସିବେ।
ଆଚ୍ଛା ଆଚ୍ଛା।
ଆ ଇଆଡେ ଛୁଆଇଆଡେ ଦୋକାନ ରୋଷେଇ ପୁରା ହଡବଡି ହେଇଯାଉଛି।
ଆପଣଙ୍କର କଣ ପୁଅ ଝିଅ କହିଥିଲେ ମୁଁ ମନେ ପଡୁନି।
ପୁଅ ପୁଅ ଗୋଟେ ଝିଅ ଗୋଟେ ଝିଅ ବଡ। ପଞ୍ଚମ କ୍ଲାସ ରେ ପଢୁଛି ପଞ୍ଚମ ପଞ୍ଚମରେ ଆଉ ପୁଅ ଆଡମିଶନ ହେଇନି ଅଙ୍ଗନବାଡି ଯାଉଛି ଆଉ ଦେଖିବା ଆର ବର୍ଷ ଆ
ଆଚ୍ଛା ଆଚ୍ଛା ମୋର ଝିଅ ଟେନ୍ ପରୀକ୍ଷା ଦେବ ଏ ବର୍ଷ।
ହ ହଁ।
ମ୍ୟାରଜ୍ କେତେ ବର୍ଷ ହେଲାଣି?
ଆମର ଉଁ ହେଇଗଲାଣି ଏଗାର ବର୍ଷ। ହଗାର ବାର ବାର ବାର ବର୍ଷ।
ମୋର ଅଠର ଚାଲିଲା।
ଆଉ କଣ କରିବା ସେ ସେ ସମୟ ଗୁଡା ଗୋଟେ ପଳଉଛି ଆଉ।
କେତେ ତା ଭିତରେ କେତେ ଦୁଃଖ କେତେ ସୁଖ।
ବ ବହୁତ ତା ଭିତରେ ପଳେଇଛି। ମୋର ତ ପୁରା ଯଦି କହନ୍ତିନି ଗୋଟେ ମେମୋରି ଗୋଟେ ମେମୋରି ଫୁଲ ଦୁଃଖ। କାହିଁକି ନା ମୋ ପୁଅ ତଳେ ମେଡିକାଲ ରେ ଥିଲା ଜନ୍ମ ହେଲା ପରେ ମାସେ ରହିଲା ମେଡିକଲେ ତା ଭିତରେ ମୋ ମା ଏକ୍ସପେକ୍ଟ କରିଦେଲା। ମାନେ ମୁଁ ଜାଣିପାରଲିିନି କି ଦେଖିପ ପାଇଲିିନି। ବହୁତ ବହୁତ କଷ୍ଟ ବହୁତ ବଡ ଦୁଃଖ। ମାନେ ତା ବାପା ମରିଗଲେ ମୋ ପୁଅ ପେଟରେ ଥିଲା ଛଅ ମାସ ହେଇଥିଲା ବାପା ଚାଲିଗଲେ। ମତେ ଜଣେଇଲେନି କହେ ଘରକୁ ଯିବା ଟିକେ ଆଉ ବୋଉ କହିଛନ୍ତି ବାପାଙ୍କ ଦେହ ଟିକେ ଭଲ ନାହିଁ ତ କହିଲ ହଁ ହେଇଥିବ ମୁଁ ବାଟରେ ଦେଖିଲି ଭାଇ ଫୋନ୍ କରୁଚନ୍ତି ଆସୁଛୁ ମୁଁ କହିଲି ହଁ ନର୍ମାଲ କଥା ହଉଚି ବୋଧେ ଦେହ ପା ଭଲ ନାହିଁ ବାପାଙ୍କର ଆଉ, ଗଲା ବେଳକୁ ଆମ ଘର ଆଗରେ ବହୁତ୍ କ ଠିଆ ହେଇଚନ୍ତି ମୁଁ ଜାଣିିଦେଲି ଆଉ, ମୋ ବାପା ନାହାନ୍ତି ଏମାନେ ମତେ ମିଛ କହୁଚନ୍ତି ଆଉ ସେଠୁ ବାପା ଚାଲିଗଲେ ବାପା ଚାଲଗଲେ ଠିକ ପାଞ୍ଚ ମାସ ହେଇନି ଚାରି ମାସ ପାଞ୍ଚ ମାସ ହବ ବୋଉ ଯାହାକି ମୁଁ ମେଡିକାଲ୍ ରେ ଅଛି ସେଦିନ ମତେ ବି ଜଣେଇଲେନି କି ବୋଉ ବା ପାଙ୍କୁ ହେଲେ ଟିକେ ମରିବାର ଦେଖିଥିଲି, ବୋଉକୁ ସେତେକ ବି ଦେଖିପାଇଲିନି। ଟୋଟାଲ୍ ଜାଣିପାଇଲିନି ଟୋଟାଲ୍।
ମାନେ ସେ ଗୋଟେ ଛୁଆ ପାଇଁ କି ଯେ ନିଜ ବାପା ମାଆଙ୍କୁ ବି ଦେଖି ହେଲାନି।
ଆଉ ଉଁ କଥା ହେଇଚି ଯେ ତୁ ପୁଅକୁ ନେଇ କେବେ ଆସିବୁ ମେଡିକାଲରୁୁ ଭଲ ହେଲାଣି କଁ କହୁଛନ୍ତି ଡକ୍ଟର ଇଏ ସିଏ। କଥା ହେଇଚି ତା ପୂର୍ବ ଦିନ କିନ୍ତୁ ତାକୁ ଦି ମାସ୍ ଭିତରେ ତାକୁ ଦେଖିନିବି କେମିତିଆ। ମୁଁ ଯୋଉଟି ସପ୍ ସପ୍ତାହକୁ ଦିଥର ଯାଇକି ତାକୁ ଦେଖିବା କଥା। ମୋ ବାହାଘର ବେଳୁ ମୋ ବୋଉ କଣ୍ଡିସନ କରିଥିଲା ମୋ ଝିଅ ମାସୁକୁ ଥରେ ମୋ ମୋ ଘରୁକୁ ଆସିବ। ଶଶୁର କହିଲେ ମାସୁକୁ ଥରେ ନୁହଁ ଦିଥର ଆସିବ କିଛି ଅସୁବିଧା ନାହିଁ ଏମିତି ହେଇଥିଲା। ସେ କହିବ ମୁଁ ଆଜି ସେ ଖାଲି କହିବ ମୋ ଦେହ କଣ ହେଇଯାଉଚି ମୁଁ କହିବି ଥା ମୁଁ ଯାଇ ପହଞ୍ଚିବି। ସେ ଭାତ ବସେଇଥିବ ମୁଁ ଜାଇଁକି ଭା, ନାଇ ପାଖେରେ ନୁହଁ ପ ପନ୍ଦର କୋଡିଏ କିଲୋମିଟର ହବ। ଏମିତିକି ମୁଁ ଯାଇ ସାଙ୍ଗେ ସାଙ୍ଗେ ପହଞ୍ଚିମି ଏଇଟା ମୋର ମାନେ ବହୁତ୍ ବଡ ଦୁଃଖ ମୁଁ ଦେଖ ଯିଏ ସବୁବେଳେ ଯାଉଥିବ ସିଏ ଦେଖିପାରିବନି ସେଇଭଳିଆ ହେଲା। ଏ ହେ ପାଖ ବୋଧେ? ଓହୋ ତାହାଲେ ଚଳିବ ନା ଏବେ ବି ମୁଁ ଘରୁକୁ ଯାଉଚି। ଭାଇ ବାହା ହେଇଚନ୍ତି ଉଁ-ଉଁ ମୋ ପୁଅ ଆଉ ଭାଇର ପୁଅ ଜମା ବାଇଶି ତେଇସି ଦିନି ବଡ ସାନ। ତାକୁ ତାକୁ ବାହାଘର କରିଲୁ ବହୁତ୍ କଷ୍ଟରେ ଲାଗି ଗୋଟେ ଦିନରେ ଲକଡାଉନରେ ବାହାଘର କଲି ଗୋଟେ ଦିନରେ। ଆଜି ଦିଟାରେ ବାହାଘର ଠିକ୍ କଲି କାଲି ଦିଟାରେ ମୋ ଭାଇ ବର ହେଇକି ବାହାରିଲା, ଗୋ ଟା ଦିନରେ ଲୋକ ଗାଁରେ କହୁଛନ୍ତି ତୋ ବାହାଘର କଥା କଁ ତୁ ଆଗେ କହ ଷ୍ଟୋରି କଣ। ଏମିତି କଁ ବାହାଘର କଲ? ହଟାତ୍ ବାହାଘର ଲକଡାଉନ୍ ଯୋଉ ପୁଣି ଜଙ୍ଗଲ ଭିତରେ ପଶିକି ପୋଲିସ ଜଗିଛନ୍ତି। ଯାଇ ତାକୁ ଦେଖି ତାକୁ ସଙ୍ଗେ-ସାଙ୍ଗେ
ଉଁ-ହଁ।
ତମେ କୋଉଠି?
ମୁଁ କହିଲି ଇଏ ଗୋଟା ଆପଣଙ୍କ ପାଇଁ ଗୋଟେ ଷ୍ଟୋରି ପୁରା। ନାଇଁ। ହାଲୋ। ହାଲୋ, ବୟସ୍ ଆସୁଚି? ହାଲୋ। ହାଲୋ। ଆଜ୍ଞା ମ୍ୟାଡ଼ାମ୍ କୁହନ୍ତୁ। ହାଲୋ। ହାଲୋ। ହାଲୋ। ଭଏସ୍ ଆସୁନି ଆପଣଙ୍କର। ହାଲୋ। ହାଲୋ-ହାଲୋ ମ୍ୟାଡ଼ମ୍। ଭଏସ୍ ଆସୁନି ଆପଣଙ୍କର। ଆ ଟିକେ ବାହାରୁକୁ ଆସନ୍ତୁ ଆଇ। ନା ନା ମୁଁ ତ ବାହାରେ ଅଛି ଅଲର୍ଡି। ଆନ୍ଜା୍। ଆଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ଆଲୋ କୁହନ୍ତୁ। ହାଲୋ। ହ୍ୟାଲୋ ହଁ କୁହନ୍ତୁ। ହ୍ୟାଲୋ କୁହନ୍ତୁ ଆଜ୍ଞା। ହାଲୋ। ହ୍ୟାଲୋ ନେଟୱାର୍କ ଆସୁନି। ହ୍ୟାଲୋ। ଆଜ୍ଞା। ହ୍ୟାଲୋ। ଏ କୁହନ୍ତୁ। ଶୁବୁନି କିଛି। ହ୍ୟାଲୋ ହ୍ୟାଲୋ? ହ୍ୟାଲୋ ହ୍ୟାଲୋ? ହ୍ୟାଲୋ। କୁହନ୍ତୁ। ହ୍ୟାଲୋ।